ହ୍ୟାଲ କଣ କରୁଛନ୍ତି?
ବସିଛି।
ଆଉ ଆପଣଙ୍କ ଗାଁ ସରସ୍ଵତୀ ପୂଜା କେମିତି ହୁଏ?
କଣ କହିଲ ସରସ୍ଵତୀ ପୂଜା ଆମ ଆଡେ ଯେ ତୁ ଭଲରେ ସବୁ ହୁଏ ଠାକୁର ଭଲ ପୂଜା କରନ୍ତି ସବୁ ଏକାଠି ସ୍କୁଲରେ ଗାଁ ରେ ଘରେ ଆଉ ତମ ଆଡ଼େ କଣ କେମିତି ଲକ୍ଷ୍ମୀ ପୂଜା ଦୁର୍ଗାପୂଜା ନା କଉ ପୂଜା
ଆମ ଗାଁରେ ସବୁଠୁ ଭଲ ହୁଏ ଆମର ଗଣ ଗଣେଶ ପୂଜା ଆଉ ଆମର ଛୁଆ ମାନେ ଆମର ଗୋଟେ ଗୋଟେ କ୍ଲବ ଥାଏ ଆମେ ସେ କ୍ଲବ ଭାବରେ ଆମର ଫାଷ୍ଟ ସେକେଣ୍ଡ ଥାଡେ ଏଇ କ୍ଲବ କରୁ। ଆଉ ଆମର ଡିଜେ ଆସେ ପୂଜା ଫୂଜା ହୁଏ ଡିଜେ ବାଜେ। ଯେ ଛୁଆମାନେ ସବୁ ନାଚ ଗୀତ କରିକି ଆଉ ଆମର ଭଜନ ଗୀ କୀର୍ତ୍ତନ ବି ହୁଏ ତାପରେ ଆଉ ଆପଣଙ୍କ ଗ୍ରାମରେ ଗଣେଶ ପୂଜା କିପରି ପାଳନ କରାଯାଏ?
ଆଦ ହଁ କଥା ଗୁରା ଶୁଭୁଛି ମତେ କିନ୍ତୁ ଭଲ ହବ ଆଉ ଟିକେ ଦୂରରେ ଯାଇ ଦଶହରା ଦେଖିଲେ। ଜାଣି ପାରୁଛ ନା ନାଇଁ ମୋ କଥା ଗୁଡା ପୁରା ରାଇଟ। ସୁଧା ଟିକେ ଦୂର ହଉ ଥିରି ଥିରି ପାଟିରେ କହିଲେ।
ଆଜ୍ଞା ହଉଛି ଆ ଆଜ୍ଞା ଆପଣଙ୍କ ଗ୍ରାମରେ ଗଣେଶ ପୂଜା କିପରି ପାଳନ କରାଯାଏ?
ହଁ ଆମ ଆଡେ ଭଲ ହୁଏ ଏମତି ଧୁମଧାମ ରେ ପାଳନ କରେ ଯୋଉ ଗଣେଶ ପୂଜା ଆମେ ଦେଖି ଯାଉ ଗଣେଶ ପୂଜାରେ ବହେ ଏଠି ଲୋକ ପୁରା ପ୍ରବଳ ହୁଅନ୍ତି। ସେଠି ବି ବହୁତ ଖୁସି ଲାଗେ ଚାରିଆଡେ ବୁଲାବୁଲି କରି ଆଜ୍ଞା ନଡୁନା ମୋ ଆପଣଙ୍କର? ଆଉ କଟକ ଦଶହରା ଦୁର୍ଗାପୂଜା ତ ସେଠି ପୁରା ଫେମସ
ହଁ ଆମ ଆମ ଗାଁ ପାଖରେ ବି ଏକ ଦଶହରା ହୁଏ ଆଉ ଆଉ ଭସାଣି କରାଯାଏ। ଓ ଆମ ଗ୍ରାମ ପାଖରେ ଏକ ଗ୍ରାମ ଥାଏ ସେଠି ତ ବହୁତ ଭଲ ଭଲ ମେଢ ହୋଇଥାଏ। ଆଉ ଆପଣଙ୍କ ଗ୍ରାମରେ ଲକ୍ଷ୍ମୀ ପୂଜା କେମିତି ହୁଏ?
ତମ ଆମ ଗାଁରେ ସବୁଠୁ ଭଲ ହୁଏ କୋଉଠା ଛୁଆ ମାନେ ଯୋଉ କରନ୍ତି ଜହ୍ନି ଓସା ହଉ ସେ କୁମାର ପୂର୍ଣ୍ଣମୀ ଲକ୍ଷ୍ମୀପୂଜା, କାଳୀପୂଜା, ଦୁର୍ଗାପୂଜା ସବୁଠୁ କିନ୍ତୁ ଭଲ ନାଗେ ଆମକୁ ଦଶହରା। ଦୁର୍ଗା ଠାକୁର ସବୁ ବୁଲାବୁଲି ଭଲମନ୍ଦ କରନ୍ତି। ଭସାଣି ଭଲ ହୁଏ ପ୍ରୋସେସନ ବହୁତ୍ ଆଡୁ ବହୁତ୍ ଆସି କରନ୍ତି ଆମେ ସମସ୍ତେ ଆମେ ମସିକି ଯାଉ ଦେଖିବା ପାଇଁ ଯାତ୍ରା।
ଆଚ୍ଛା ଠିକ୍ ଅଛି, ଆଉ ଆପଣଙ୍ ଗ୍ରାମରେ ସବୁଠୁ ଅଧିକ ହଉଛି କୋଉ ଧାନ୍ କୋଉ ଫସଲ ହୁଏ?
ଆମ ଆଡେ ବେଶୀ ହୁଏ ଧାନ ଜହ୍ନି, କାକୁଡ଼ି, ଭେଣ୍ଡି, ପୋଟଳ, ବାଇଗଣ
ହଁ।
ଅଦା ବି ଉରେ ଉରେ ନବା
ହଁ ଆମ ଆଡେ ବି ସେନ୍ତି ହୁଏ, କୋବି ଭେଣ୍ଡି, ଆଳୁ, ହଁ ଆମ ଆଡେ ବି ସେ
ଜହ୍ନି, କାକୁଡି, ଟମାଣ୍ଡ, ବାଇଗଣ
ହଁ ଆମ ଆଡ଼େ ବି ସେନ୍ତି ଆମ ଆଡେ ଇ ବୋଇତାଳୁ, କଖାରୁ, ପାଣି କଖାରୁ, ଲେମ୍ ହଉଚି। ସେନ୍ତି ଆମର ବୋଇତାଳୁ ଫୋଇତାଳୁ ସେନ୍ତି ସବୁ ଲଗାଯାଏ ଆଉ।
ଆଳୁ ଫସଲ ହୁଏ ଫେବୃଆରୀ ମାସରେ ଯୋଉ ବଛା ନା କଣ ଫଗୁଣ, ମାଘ ମାସ ଯୋଉ ହବ ପୁରା ବର୍ଷା କେମିତି ହଉଚି ତମ ଆଡେ?
ହଁ ଆମ ଆଡେ ସେନ୍ତି ତ ବର୍ଷା କିଛି ନାହିଁ ହେତେ ବି ହଉନି। ଆଉ ଆପଣଙ୍କ ଗ୍ରାମ ନୂଆଖାଇ କିପରି ପାଳନ କରାଯାଏ?
ନୂଆ ଖାଇରେ ତ ଆମ ଆଡେ ସମସ୍ତେ ନୂଆ ପ୍ୟାଣ୍ଟ ସ ପିନ୍ଧି ନୂଆ ଧାନ ଆସିତାଏ ନୂଆ ଧାନ ସବୁ ଠାକୁରଙ୍କ ପାଖରେ ନେଇକି ପୂଜା ହୁଏ, ସେଠିକୁ ତାପରେ ତାକୁ ନେଇକିରି ସବୁ ଇଷ୍ଟ ଦେବି ପାଖେରେ ଜା ହୁଏ। ଲୋକ ସବୁ ନୂଆ ପ୍ୟାଣ୍ଟ, ସାର୍ଟ, ଜାମା କପଡ଼ା
ହୁଁ ଆଛା ଆମ ଗାଁ ଆଚ୍ଛା ଆପଣ ଗ୍ରାମ ସବୁଠୁ ଭଲ ରଜ କିପରି ପଳାଯାଏ?
ରଜ ଆମ ଗାଁରେ ତିନି ଚାରି ଦିନ ହୁଏ। ରଜରେ ଦୋଳି ଫୋଳି ସବୁ ଖେଳ ହଏ, ଦୋଳି ପୂଜା କରାଯାଏ। ନୂଆ ଡ୍ରେସ୍ ପ୍ୟାଣ୍ଟ, ଶାର୍ଟ ପିଠା, ଚକୁଳି ପିଠା, କାକେରା ପିଠା, ଆରିସା ପିଠା ପୋଡ଼ ପିଠା
ହଁ ଆମଆଡେ ବି ସେନ୍ତି ରଜ ମହୋତ୍ସବ ହୁଏ। ଆଉ ରଜ ପଡ଼େ ଛୁଆମାନେ ସବୁ ପାନ ଖାଇକି ଦୋଳି ଖେଳନ୍ତି, ଆଉ ଚି ସବୁ ନାଚ କୁଦ କରି ଆମ ଆଡେ ରଜ ମହୋତ୍ସବ କରନ୍ତି, ତାପରେ ତିନି ଦିନ ପରେ ଆମର ସବୁ ସରେ ଦୋଳି ଫୋଳି ସବୁ ଫିଟା ଫୁଟି କରିକି ତାପରେ ଆମର ରଜ ସରିଯାଏ। ତାପରେ ଆପଣଙ୍କ ଗ୍ରାମରେ ସବୁଠୁ ଭଲ କଣ ମାନେ ସବୁଠୁ କବାଡି ଫବାଡି କଣ ଆପଣଙ୍କ ଗାଁରେ ସବୁଠୁ ଭଲ ଖେଳ ହୁଏ?
ଆମା ରେ କବାଡ଼ି ଖେଳ ହୁଏ ଦୋଳି ଚାରିଆଡେ ସବୁ ଗାଁ ପିଲା ରଜରେ ରଜ ମହୋତ୍ସବ ହୁଏ। ଆସନ୍ତି ଯୋଉ ଆମର ରଜରେ ବହୁତ ପ୍ରକାର ପିଠା ଆୟୋଜନ କରା ହେଇକି ତାକୁ ସବୁ ଗୋଟେ ଖୁସିର ଛୋଟ ଛୋଟ ଛୁଆ ମାନେ ସବୁ କବିତା ଗୀତ। ସବୁ ଇଏରେ ଭାଗ ନିଅନ୍ତି। ଏମାନେ ବି ବହୁତ ଖୁସି ହୁଏ ଆଉ।
ଆଚ୍ଛା ହେଉଛି ଆପଣ ଗ୍ରାମରେ ଓ ଗଣେଶ ପୂଜା ଠାରୁ ଅନ୍ୟ କିଛି ପୂଜା ଅଛି ଯେମିତିତି ସବୁଠୁ ଭଲ ହୁଏ?
ମୋର ହୁଏଇ କାର୍ତ୍ତିକେସ୍ୱର ପୂଜା। ଆଉ ଲକ୍ଷ୍ମୀ ପୂଜା। ବେଶୀ ଭଲ ଏ ଆମ ଗାଁ ରେ ହରିନାମ ତନଧାରୀ ସେ କିର୍ତ୍ତନ ଭାଇ ଠାକୁରଙ୍କୁ ପୁରା ଗାଁ ଗାଁ। ତାପରେ ରାତି ଆଠଟା ସାଢେ ନଅଟା ହେଇଯାଏ ସେ ତ ସେବନ ହୁଏ। ଗାଁ ସାରା ଲୋକ ବସିକି ସେଠି ଖାଆନ୍ତି, ଆଉ
ଭଲ ଲାଗେ ଆଉ।
ଆଉ ଆପଣଙ୍କ ଗ୍ରାମରେ ଖରି ଫସଲ, ରବି ଫସଲ ବିଷୟରେ କିଛି ଜାଣିଛନ୍ତି?
ଆମ ଗ୍ରାମରେ ବେଶୀ ଡାଳୁଅ ଧାନ ଟାଇ ସିନି ଧାନ ହୁଏ।
ଆଚ୍ଛା।
ଧାନ, ମକା, ଆଖୁ, ବିରି, ମୁଗ ଚିନାବାଦମ
ଆଛା, ହଁ ଆମ ଗ୍ରାମ ଆଡ଼େ ବି ଆମ ଗ୍ରାମ ଆଡ଼େ ବି ସେମିତି ଛିନାବାଦମ, ବିରି, କୋଳଥ, ମାଣ୍ଡିଆ, ଜାଉ, ଆ ଖୁ ଆଉ ଆମ ଆଡେ ସେମତି ହୁଏ ଆଉ। ଆ ଆପଣଙ୍କ ଗ୍ରାମରେ ରବି ଫସଲରେ କେମିତି କଣ ହୁଏ?
ରବି ଫସଲ ଆମ ଗ୍ରାମରେ ହୁଏ, ସେ ଏତେ ଲୋକ ଗ୍ରାମ ପ୍ରାୟ ଅଧା ଲୋକ କରନ୍ତି ବେଶୀ ଲୋକ ତ କରନ୍ତିନି। ଆଉ ଆଖୁ ଚାଷ କରାଯାଏ, ଆଖୁରୁ ତାକୁ ବେଡ଼େଇକରି ଲୋକମାନେ କାଟିକରି
ଆଚ୍ଛା ଆପଣଙ୍କର କେତେ ବିଣ୍ଡି ହେଇ ସାରିବନି ଆପଣ ମାନଙ୍କର? ଆପଣ କଣ ସବୁଠୁ ଭଲ ଆପଣଙ୍କ ଗ୍ରାମରେ କଣ ଅଞ୍ଚଳ ଆଞ୍ଚଳିକ ଭାବରେ ସବୁଠୁ ପୂଜା କରାଯାଏ କୋଉ ଦେଵୀ ।
ଆମ ଗ୍ରାମରେ ସବୁଠୁ ନିଆରା ଏକ ପର୍ବ ହଉଛି ଶିବ ଠାକୁରଙ୍କର ମନ୍ଦିରରେ ହୁଏ ବାର୍ଷିକ ଉତ୍ସବ। ବହୁତ ପ୍ରକାର ଲୋକ ଆସନ୍ତି। ସବୁଆଡୁ ସବୁଆଡୁ ଲୋକ ଆସି ପ୍ରାୟ ହଜାର ଦି ହଜାର ଲୋକ ସମାନଙ୍କୁ ସେଠି ଖିଆ ପିଆ ହେଇ ପ୍ରବେଶ କରି ରୁମ୍ ଧରି ଗାଁ ବୁଲେଇ ମେଲଣ କରି ବହୁତ ପ୍ରକାର ମେଲଣ ଏଠି ହୁଏ ଲୋକମାନେ ସବୁ ଆନନ୍ଦରେ ଖାଇକି ତାଙ୍କ ଘର ମାନଙ୍କୁ ଯାଆନ୍ତି।
ଆ ଆ
ପଞ୍ଚୁ ଦୋଳ ପୂର୍ଣ୍ଣିମାରେ ଆମର ହୁଏ ଗୋଟେ ରାଧାକୃଷ୍ଣ ଆମର ଦୋଳ ସେ ଦୋଳ ମେଲଣ ରେ ବହୁତ ଆଡୁ ଆସେ ବିମାନ। ଆସି ସେଠି ମେଲଣ କରି ଯାତ୍ରା ରେ ଅବିର ଫଗୁ ଖେଳି ତା ପରଦିନ ହୋଲି
ହଁ ଆମ ଗ୍ରାମରେ ବି ହୋଲି ସବୁଠୁ ଭଲ ହୁଏ ଓ ହୋଲିରେ ସମିସ୍ତେ ଆମର ଏଠି ରଙ୍ଗରଙ୍ଗା ଲଗା ଲଗି ହୁଅନ୍ତି। ଓ ଆମ ରାଧାକୃଷ୍ଣ ଦେବୀଙ୍କୁ ଦେବ ଦେବଙ୍କୁ ଆଉ ସମିସ୍ତିଙ୍କୁ ରଙ୍ଗ ଲଗାଏ ଆମର ଏଠି ଦୋଳି ଖେଳା ହୁଏ। ଓ ସେଇଦିନଠୁ ହୋଲି ଆଉ ଗଉଡ଼ ମାନଙ୍କର ଗୋଉଡ ବାଡି ଷ୍ଟାର୍ଟ ହେଇଥାଏ ତାପରେ ଆମର ହଉଛି ସ ମେଲଣ ସରାଇ ଶୁଆଇ ତା ସହିତେ ସହିଯାଆନ୍ତି ତାପରେ ଆପଣଙ୍କ ଗ୍ରାମରେ ସବୁଟୁ ହୋଉଚି ଇ
ଅବୁଧ ଆମର ବେଶୀ ଭଲ ହୁଏ। ଚାରି ପାଞ୍ଚ ଖଣ୍ଡ ଗାଁରୁ ଆସନ୍ତି ଲୋକ ବାଡ଼ି ଖେଳିବା ପାଇଁ। ଆଉ ପ୍ରଶାସନ ଗାଁ ସାରା ସବୁ ଠାକୁରଙ୍କୁ ଦୋଳ ବିମାନରେ ବସେ ଏଉଲି ଫଗୁ ଅବିର ସବୁ ଖେଳି ଠାକୁରଙ୍କୁ ଦୁଇ ଦିନ ଭଳି ଯା ଯାତ୍ରା ହୁଏ ଗୋଟେ ଗାଁ ଦିନ ହୁଏ ଆଉ ଗୋଟେ ଦେଶ ଗାଁ ଦେଶରେ ଯାତ୍ରା ହୁଏ। ବହୁତ ଆଡୁ ଲୋକ ଆସି ଏଇ ଯାତ୍ରା ଦେଖି ତାକୁ ଆନନ୍ଦ ଉତ୍ସବ କରନ୍ତି।
ଆଚ୍ଛା ଆପଣଙ୍କ କେତେ ଟାଇମ୍ ହେଇସାରିଲାଣି କି?
ମୋର ନଅ ମିଣ୍ଟି ସାଢ଼େ ନଅ ମିଣ୍ଟି ହେଲାଣି।
ଆଚ୍ଛା ଆପଣଙ୍କ ଗ୍ରାମର ସବୁଠୁ ଦେବାଦେବୀଙ୍କୁ ଅଧିକ କେଉଁ ଦେବାଦେବୀଙ୍କୁ ମନାଯାଏ।
ଆମ ଗ୍ରାମର ସବୁ ଦେବା ଦେବି ସେଠାରେ ଗ୍ରାମ ଦେବତୀ ହେଉଚନ୍ତି ମା ଶିରକା ଚଣ୍ଡୀ। ତାଙ୍କୁ ସବୁ ଗାଁ ସେ ଗାଁକୁ ରକ୍ଷା କରୁଛନ୍ତି। ସେ ଗାଁ ର ଠାକୁରାଣୀ ସେ ଠାକୁରାଣୀ।
ଆପଣ ରାମାୟଣ ବିଷୟରେ କିଛି ଜାଣିଛନ୍ତି କି? ଆପଣ ରାମାୟଣ ବିଷୟରେ କିଛି ଜାଣିଛନ୍ତି କି?
ରାମାୟଣ ଚରେ ରାମ
ମୁଁ କ ଶୁଣନ୍ତୁ ଯେଆ ଯେହେତୁ ଓ ହଉଛି ମାନେ ଦଶରଥ ସିଏ ଗୋଟେ ନଗର ଥିଲା ହଉଛି ତାଙ୍କ ନ ତାଙ୍କର ଗୋଟେ ପୁତ୍ର ଥିଲେ ଦଶରଥଙ୍କର